ଲୋ
ହ୍ୟାଲୋ।
ହ୍ୟାଲୋ ହଁ।
ହଁ କୁହ।
କଣ କରୁଛ?
ଏ ଏଇ ଘରେ ଅଛି ଆଉ। ତୋମେ କଣ କରୁଚ?
ରୁଷେଇ ଆଉ ରୁଷେଇ ଚାଲ ତୋମେ ତ ଶିଖଉଛି ଆଉ।
ଓହୋ, ରୋଷେଇ ରେ ସରିନି?
ହବ ଆଉ।
ଓହୋ।
ତୋମେ
ଆଉ କଣ ଖାଇଥିଲ?
ବି-ଚାହା ରୁଟି ବିସ୍କୁଟ୍।
ଆଉ ଆଉ ସବୁ ଭଲ ନା?
ହଁ ଭଲ, ତୋମର କଣ କରୁଛ?
କଣ କହିଲ?
ତୋମେ କଣ କରୁଛ?
ମୁଁ ବାରିଆଡେ ଟିକେ ଆସିଥିନି ଘରକୁ ଯାଉଚି ଆଉ।
ଓ ହଁ କାମ ସରିଗଲାଣି ନା?
ନା କିଛି କାମ ହେଇନି। ମୁଁ ଗାଧେଇନି ଆ ଟିକେ ମୁଣ୍ଡ ଧୋଇକି ଗା ଧେଇମି, ଗାଧୋଇ ସାଇଲା ପରେ ଯାହା କାମ।
ଅଁ, ହଁ।
ଏଇନା କିଛି କାମ ହେଇନି। ଆଉ
ପୁଅ ପରା ଏଇ ଡୁଗୁ ତା ବୋଉ ପାଖରେ ଅଛି।
ଆଚ୍ଛା, ଆଉ ସଖାଳୁ କଣ ଖାଇଥିଲ?
ଚା ବିସ୍କୁଟ ରୁଟି ତ ଖାଇଛି ଆଉ କିଛି ଖାଇନି।
ଓ ହୋ ରୋଷେଇ ସାରିକି ଏକାଥରେ
ହଁ ରୋଷେଇ ସାରିକି ସେ ସବୁ ସଇଲା।
ଭାଉଜ
ବାପା ଖାଇଗଲେ ସେଉଠୁ
ହଁ କଣ କହିଲ?
ବନ୍ଧୁ ବାନ୍ଧବ ଆସିବେ ତାଙ୍କ ପାଇଁ ରୋଷେଇ ହବ। ରୋଷେଇ ହେଇସାଇଲା ପରେ ଯାହା ହବ।
ହୁଁ। ଆମର ସେ କଣ ଅଛି ଭଜା କଁ କରିଥିଲା ବୋଉ ଟିକେ ଝିଅ ତାର ଖାଇଦେଇ ସିଏ ସ୍କୁଲ ପଳେଇଲାଣି।
ହୁଁ।
ମୋ ସାନ ଝିଅ ସ୍କୁଲ୍ ଯିବ, ଦେଖେ ମୋ ଝିଅ ତତେ ଡୁଙ୍ଗୁଚି
ଆଉ ଆଜି ତ ବୁଧବାର ଆଜି କଣ ହଉଛି ଆମିଷ?
ଆଣଚନ୍ତି।
କଁ କହିଲ?
ମାଛ ଆଣିଛନ୍ତି, ଆଉ ଚିକେନ
ହଁ ହଁ।
ବନ୍ଧୁବାନ୍ଧବ ଆସିବେ ରୋଷେଇବାସ କରିଥିଲେ ଆସିକି ଖାଇ ପିଇକି ଯିବେ ଆଉ।
ହଁ।
ଆଉ ମେଘ ଉଠେଇଛି ନା ତମ ଆଡେ?
ତ ଖରା ହେଇଛି କିନ୍ତୁ କାଉଁଳିଆ ପାଗ ଟିକେ ମଝିରେ ମଝିରେ ହଉଛି ଆଉ। କିନ୍ତୁ ଖରା ହେଇଛି।
ଆଉ ତମର ତମର ସବୁ କଣ ସବୁ ବାଡ଼ିରେ ଲଗେଇଛ କଣ ସବୁ ଚାଷ କରିଚ?
ବାଇଗଣ ଲାଗିଚି, ଭେଣ୍ଡି ଲାଗିଚି, ଶାଗ।
ଉଁ ହୁଁ ହୁଁ।
ଓ ହେ ବର୍ଷା ଦିନ କିଛି ହବନି ଆଉ।
ହଁ। ଆ ରଥଯାତ୍ରା ତ ଆସିଲାଣି ଆଉ କୁଆଡ଼େ ବୁଲିଯିବାର ପ୍ରୋଗ୍ରାମ୍ ଅଛି କି ନାହିଁ?
ନା ସେମତି କିଛି ନାହିଁ। ଆଉ ଜିମିନି ଏଇନା।
ହୁଁ ହୁଁ।
ଶାସୁ ଆଉ
ତମ ଗାଁରେ ରଥଯାତ୍ରା ହୁଏ ନା?
ହଁ ହୁଏ।
ହୁଁ ହୁଁ ତମେ ଯାଅ ନା ନା ଜାଅନି?
ନାଁ ଆମେ ଆମେ ଯାଉନା ସିଆଡେ।
ଓହୋ ଛୁଆ ଯାଉଥିବେ ଆଉ।
ଛୁଆ ଯାଉଚନ୍ତି
ହଁ ସେମିତି ଆଉ ସୁବିଧା ଅସୁବିଧା ଥାଏ ଯେତେବେଳେ ଭଲ ଥାଏ ଯାଏ ଆଉ।
ଓହୋ ଆମ ଆମର ଛୁଆ ଯାଆନ୍ତି ଆମେ ଆମେ ଆଉ
ଉଁ ହୁଁ। ଆଉ ଆଛା କଣ କହିଲ?
ସରିଗଲାଣି ତମର?
ନା ମୁଁ ଗାଧେଇ ନେଇଁ। ଏ ଟେ ମୁଣ୍ଡ ଧୋଇ ଗାଧେଇମି ତ ଟିକେ ଲେଟ ରେ ଗାଧୋଇମି।
ଓହୋ।
ହ ଆଉ ଛୁଆ ତ ସ୍କୁଲ ପଳେଇଥିବେ ଛୋଟିଆ ଛୁଆଟା ଯାହା ଥିବ ଘରେ ଆଉ।
ହଁ ସେ ଘରେ ଅଛି। ସେ ପଳେଇବ ବି ତା ମାମୁଁଘରକୁ ଆଜି। ସେ ବଡ଼ ମା ସହିତ ତା ମାମୁଁ ଘରକୁ ପଳେଇବ। ୟାଙ୍କର ମୁଁ ଏକା ଆଉ।
ଓହୋ, ମାମୁଁ ଘର କଣ ବୁଲିଯିବ ନା କନ?
ହଁ ହଁ।
ଓହୋ, ଆଉ ବାହାଘରିଆ ତ ଛୁଆଙ୍କର ଭଲ ଆଉ।
ବଡ ଝିଅଟା ପଳେଇଗଲାଣି। ସାନଟା ଅଛି ଯିବ।
ଅଁ ହଁ। ଘରେ ତାହେଲେ ତମେ ଖାଲି ରହିବ, ଆଉ ପୁଅଟା ରହିବ ଆଉ।
ହଁ। ହଁ ହଁ ସେତ କହିଚି ରୋସେଇ କରଦବ ଖାଇଦେଇକି ତମେ ପଳେଇବ ଆଉ। ତାହାଲେ ତ ଆମର ହବ ଆମର ଯିଏ ଆଜି ଆସେ ଖାଇ ଦେଇକି ଯିବ ଆଉ।
ଓହ ଏକାଥରେ ରୋଷେଇ ବସେଇ ଦେଇଥା, ଯିଏ ଆସିବେ ତାଙ୍କର ଖାଇ ପିଇକି ଯିବେ ଆଉ ଏକୁଟିଆଟା ହେଲେ ପୁଣି ହଇରାଣ ହବ ନା କେତେ ଥର ବସେଇବ ରୋଷେଇ ବସେଇବ।
ହଁ ଦିଜଣ ମିଶିକି କରିଯିବା ସେ ଯଦି ଡେରି କରିକି ଯିବେ। ଦେରି କରିକି ଗଲେ ଟିକେ ଏଇଆ ଆଉ। ବନ୍ଧୁବାନ୍ଧବ ନ ଆସନ୍ତେ କି ନ ହେଲେ କିଛି ନାହିଁ। ଜାଣିଚ ମୋ ବନ୍ଧୁ ବାନ୍ଧବ ଆସିବେ ମାନେ ଦି ଜଣ ଦରକାର।
ବାସ୍, ସେଏ ଟିକେ ଲେଟ୍ କରିକି ଯିବେ ଆଉ। ପାଖରେ ବୋଧେ ବାପଘର? ଓହୋ ଏ ପାଖରେ ତ ଆଉ, ଟିକେ ଲେଟ୍ କରିକି ଗଲେ ପଳେଇବେ ଆଉ।
ଓହୋ। ପୁଅ ବାହାଘର ନା ଝିଅ ବାହାଘର?
ପୁଅ ବାହାଘର।
ପୁଅ ବାହାଘର ତ ବରଯାତ୍ରୀ ଯିବେ ଆଉ।
ହଁ। ଓହୋ ପଳେଇଲା ତା ମାମୁଁ ଆସିଲେ ପଳେଇଲା ଆଉ। ସିଏ ତ ଯିବେ, ଏକା ତୁମେ ଆଉ।
ଓ ହୋ।
ହଁ।
ଆଉ
ଉଁ ହୁଁ।
ନ ରୋଷେଇ କେମିତି ଆରମ୍ଭ ହବ?
ନା ଆମର ହେଇନି, ଭଜା ଟିକେ ଖାଲି କରିଥିଲା ବୋଉ। ଝିଅ ଖାଇକି ସ୍କୁଲ ଗଲା।
ହୁଁ।
ଆଉ କିଛି ହେଇନି ମୁଁ ଗାଧୋଇ ସାଇଲେ ଯାଇକି ଯାହା କରିବି। ପଖାଳ ଭାତ କୁ ସାଙ୍ଗେ ସାଙ୍ଗେ କରୁଦବୁ ତାପରେ ଆଜି ବି ବାରି ଅଛି। କିଛି ଟିକେ ପୋଡ଼ାପୋଡ଼ି କରିଦେଲେ ଖାଇଦବୁ।
ଅ ହଁ।
ଏଇଆ ଆଉ।
ଉଁ ହୁଁ ହୁଁ।
ତମର ମାଛ ଆଣିଲନି ମାଛ କରିବ।
ସିଏ ତାଙ୍କର ଯାଇଛନ୍ତି ଆଣିବେ। ହୁଁ ହୁଁ।
ଦିଆଡୁ କରିବେ ଯିଏ ଯାହା ଖାଇବେ ଆଉ।
ହଁ ତ ଖାଇବେ ମାଛ।
ନାଁ।
ଚିକେନ ପସନ୍ଦ ଆଉ।
ନୁହଁ।
ଉଁ ହୁଁ।
ଆଉ ତମକୁ କଣ ଚିକେନ ଖାଇବାକୁ ଭଲ ନା ମାଛ ଖାଇବାକୁ ଭଲ ଲାଗେ।
ସେ ମାଛ ଖାଇବାକୁ ଭଲ ଲାଗେନି ଡରଲାଗେ କଣ୍ଟା ଡରଲାଗେ ମୁଁ ଖାଏନି।
ଅଁ ହଁ।
ମୋର ଚିକେନ ପସନ୍ଦ।
ଆଉ।
ଦେଖିବୁ ଏଇନା।
ହଁ ଚିକେନ ତରକାରୀ ଟିକେ ହେଲେ ବେଶୀ ଭଲ ଲାଗେନି ଖାଇବା ପାଇଁ ଟିକେ କଷା ଫଷା ହେଲେ ଟିକେ ଭଲ ଲାଗେ। ଆଉ ମାଛ ହେଲେ ମୁଣ୍ଡ ମାଛ ଆଛା ମୁଁ ବି ସେ କଣ୍ଟା ଖୋଲି ପାରାରେନି ବୋଲି ଖାଏନି।
ସେ ମୁଣ୍ଡ ବି ଖାଏ ସେ ମୁଣ୍ଡ ବି ଖାଇବି କିନ୍ତୁ ମାଛ ଖାଇପାରେନି ପିସ ମାଛ କଣ୍ଟା। ମୁଁ ଖାଇପାରେନି।
ହୁଁ ସେ କଣ୍ଟା ପାଇଁ ମୁଁ ମାଛ ଖାଏନି ବଡ ମାଛ ଏ ଥିଲା ହଁ ତା ଯୋଉ ପେଟ ପିସ ଟା ଟିକେ ଖାଏ ଆଉ।
ହୁଁ ହୁଁ। ତୁ କଣ କହୁଚୁ।
କଣ କହିଲା।
କଣ କଣ କରୁଛନ୍ତି ତମ ସବୁ ଘରେ।
ଘରେ ଏଇ ମଉସ ଜଣେ ଆସିଛନ୍ତି ଏଇଠି ସେଇଠି ବୋଉ ବସିକି କଥା ହଉଛି।
ଉଁ ହୁଁ।
ଆ ସାନ ଝିଅ ତ ସ୍କୁଲ ପଳେଇଛି।
ଆଉ ତମ କୋଉ କ୍ଲାସ ହେଲା।
ତାର ଅଷ୍ଟମ ହେଲା।
ଉଁ ହୁଁ।
ଅଷ୍ଟମ ହେଲାଣି। ଆଉ ତମ ପୁଅର।
ଷଷ୍ଠ କ୍ଲାସ ହେଲା। ଏବେ ଗାଁ ସ୍କୁଲ ଆସିଛି ସେ ପଢୁ ଥିଲା ସିଆଡେ। କିଛି ମିର ପଁ ସ୍କୁଲୁ ପଢେଇ ଆସ
ଅ ହଁ। ତ ପ୍ରାଇଭେଟ୍ରରେ ପଢ଼ୁଥିଲା ଗର୍ଣ୍ଣମେଣ୍ଟକୁ ଏଥର ପଳିଆସିଛି।
ହ
ଉହୁଁ।
ସବୁ ଗ ଅସୁବିଧା ହେଲା ଛୁଆର ବି ଦେହ ଖରାପ ହେଲା ଓ ଖାଇବା ପିଇବା ଠିକହେଲାନି ଛୋଟ ଛୁଆ ଟା।
ହଁ ଏମିତିରେ ପାଖରେ ଯିବା ଆସିବା କରିବ ଆଉ।
କେ ଦେହ ଖରାପ ନ ଦେହ ଖରାପ ହଇନଥିବ
ଘରଠୁ ସ୍କୁଲୁଟା କେତେ ବାଟା କି ଗମେଣ୍ଟ ସ୍କୁଲୁଟା?
ଅଳ୍ପ ବାଟ।
ଉ ହୁଁ।
ସକାଳ ଛଅଟା ଯିବେ ଆସିବି ଯାଇକି ଦିଟା ବେଳେ ପହଞ୍ଚିବି।
ଉହୁଁ। ହେଇ ବା ସକାଳୁ ଯିବେ ଆସିବେ ଧର ଦିଇଟା ତିନିଟା ବେଳକୁ। ଏ ଠିଆ ପିଇ ଖାଇବା ପିଇବା ବି ଠିକ୍ ହଉନଥିବ।
ହଁେ ଛଅ ଦିନ
ଆଉ ଖାଇବା ପିଇବା ଠିକ ନହେଲେ ଦେହ ପା ଖରାପ ହବ ଅଟୋମେଟିକ ଆଉ।
ହଁ। ହୁଁ। ଛୁଆ ଛୋଟ ଛୁଆ ଦେହ ଖରାପ କରି ଗ୍ୟାସ ଫ୍ୟାସ ବାହାରୁଛି ଆଜିକାଲି ଖଣ୍ଡ ଯୋଉ ରୋଗ
ଆଜିକାଲି ତ ଛୋଟ ଛୁଆଙ୍କର ବି ଗ୍ୟାସ୍ ବାହାରିଲାଣି।
ତା ଗ୍ୟା ବାହାରନି ସେଥିପାଇଁ ବାଧିକ କାଙ୍ଗଙ୍ଗରେ ପଡିଲା ଆଉ ନାକୁୁନି ଆସ ଆ ଝିଅ ବି ଝିଅ ବି ପଢ଼ୁଥିଲା ଝିଅ ବି ପଳିଆସିଲା ଏଇ ପୁଅ ବି ପଳିଆସିଲ ଦିଜଣ ଯାଙ୍କ ପଳିଆସିଲେ।
କହୋ ଭାଇ ଭଉଣୀ ସାଙ୍ଗ ହେଇକି ଯାଉଥିଲେ ବୋଧେ ଆଉ।
ହଁ ହଁ ସେ ସାଙ୍ଗ ହେଇକି ଯାଆନ୍ତି ପୁଣି ସାଙ୍ଗ ହେଇକି ଆଉ ପଢିବନି ତ ଦି ଜଣ ଯାକ ପଢିବେନି କେହି ପଢିବନି
ଉ ହୁଁ।
ଯାହା ହବ ଆଉ
ଗମେଣ୍ଟ ସ୍କୁଲ କିଛି ଖରାପ ନୁହଁ ଯେ ହେଲେ ଆଜିକାଲି ଯୋଉଁ ଟିଚର ସର୍ଟ ସେଇଟା ଗୋଟେ ପ୍ରୋବ୍ଲେମ୍ ଆଉ
ହଁ ମତେ କଣ ପାଇଶା ବୁ ଏବେ କଣ ବଦଳି ଯାଇଛି ଇଏ ସବୁ ବାହାରିଛି
ହଁ।
ଆଉ କଣ ଯେ ଯାହା ହବ ଆଉ।
ଆଉ ଫୁଣି ତମ ଗାଁ ରେ ସବୁ ମନ୍ଦିର କଣ କଣ ସବୁ ଅଛି?
ଶିବ ମନ୍ଦିର ଅଛି ଜଗନ୍ନାଥ ମନ୍ଦିର ଅଛି ହନୁମାନ ମନ୍ଦିର ଅଛି। ଶନି ମନ୍ଦିର ଅଛି ଲକ୍ଷ୍ମୀ ମନ୍ଦିର ଅଛି।
ହୁଁ ହୁଁ।
ହଉ ତମର ମନ୍ଦିର ସବୁ ଆଛି ନା ନା ନାଇଁ?
ହଁ ଆମର ଅଛି ସବୁ ମନ୍ଦିର ଅଛି। ଆମର ଏଇ ଶନି ମନ୍ଦିର ନୂଆ କିନା ଆଉ ଗୋଟେ ଷ୍ଟାର୍ଟ ହୋଉଚି। ସେ ଯୋ ପୂର୍ଣା ଶନି ମନ୍ଦିର ସେ ଠାକୁର ଅଛନ୍ତି ତ ସ୍କୁଲ ହତା ଭିତରେ
ହୁଁ।
ସେଥିପାଇଁ ତାଙ୍କୁ ପଦାକୁ ଘିତୀ ଆଣିବେ ରାସ୍ତା କଡକୁ କାମ ଚାଲଚି। ଆମର ଅଛି ମଙ୍ଗଳା ମନ୍ଦିର ଚଣ୍ଡି ମନ୍ଦିର।
ହୁଁ।
ଏତେ ସବୁ ମନ୍ଦିର ଅଛି କାମ ଚାଲଚି ବି ଆହୁରି ଗୋଟେ ଦିଟା ମନ୍ଦିର। ତାରିଣୀ ମନ୍ଦିର ହବ ସେଟା କାମ ଚାଲୁଚି।
ହବ ଆଉ।
ହଁ। ଆଉ
ଓହୋ।
ହ ରଜରେ ଯାଇଥିଲ ନା ଘର ଆଡେ ମାନେ ବାପ ଘର ଆଡେ?
ନା ନା ଯାଇନୁ ଘର ଆଡେ ଯାଇନୁ, ବାପ ଘରକୁ ଯାଇଥିନି ବହୁତ୍ ଦିନ ଯାଇଥିନି ଯାଇକି ମୋ ବଡାପା ମରଜାଇଥିଲେ ଯାଇଥିନି ଆଉ ଯାଇନି।
ଆ ଯାସପୁର